ହ ଆ କଣ ଖାଲ ଖାଲ କଣ ହାଲ ଚାଲ?
ଆ ଏଠି ସବୁ ଠିକ୍ ଆଉ।
ଉଁ କଣ ଗୋଟେ କ କଣ ଖାଇଲୁ? ମୁଁ ଭାତ ତରକାରୀ ଭଜା। ପି ହ
ପନିର ଖୁରମା ତାପରେ ଚିକେନ୍ ଲେଗ୍ ପିସ୍ ତାପରେ ଭାତ ଡାଲିି ଆଉ ଖଟା।
ପନିର ଖରୁମାର ରେସିପି ଟିକେ କହିଲୁ।
ପନିର୍ ଖୁର୍ମାର ରେସିପି ତ।
ହୁଁ। ହ
ପନିର୍ ଖୁର୍ମାର ରେସିପି ହଉ। ଚି ପନିର୍ ଦୁଇଶ ପଚାଶ ଗ୍ରମ୍ ନବୁ।
ହୁଁ।
ପିଆଜ ଦୁଇଟି ତାପରେ ଟ ଟମା ଟମାଟର ଦୁଇଟି।
ହୁଁ।
ଅଦା ରସୁଣ ବା ବାଟ ବଟା। ଗୋଟେ ଚାମଚ। କା କାଜୁ କାଜୁ ବଟା ଦୁଇ ଚାମଚ। ଦହି ଦହି ଚାମଚ। ହଳଦୀ ଗୁଣ୍ଡ ହଦା ଚାମଚ। ଲୁଣ ଲୁଣ ଗୁଣ୍ଡ ଗୋଟେ ଚାମଚ।
ହଁ।
ଧନିଆ ଗୁଣ୍ଡ ଗୋଟେ ଚାମଚ। ଜିରା ଜିରା ଗୁଣ୍ଡ ଗୋଟେ ଚାମଚ।
ହଁ।
ଗରମ ମସଲା ଅଧା। ତେଜପତ୍ର ଗୋଟିଏ।
ହଁ।
ଡାଲଚିନି ଗୋଟିଏ।
ହଁ ହଁ ହଁ।
ଲବଙ୍ଗ ଦୁଇ ଦୁଇ କି ତିନୋଟି।
ହଁ।
ଏ ଆଲାୟଚି ଦୁଇଟି।
ହଁ।
ଆଳୁ ସ୍ୱାଦ ଅନୁସାରେ।
ହଁ।
ତେଲ କଢ଼େଇରେ ଗରମ କରନ୍ତୁ।
ହଁ।
ପ୍ରଥମେ ପନିରକୁ ହେ ତେଲ ତେଲରେ ପକାଇ ତାକୁ ଛାଣି ଦିଅନ୍ତୁ କିଛି ସମୟ ଗଲା ପରେ ତାକୁ କାଢ଼ି ଯେତେବେଳେ ଗୋଲ୍ଡେନ୍ ବ୍ରାଉନ୍ ହେବ କାଢ଼ି ଦିଅନ୍ତୁ।
ହଁ।
ଆଗି କିଛି ତେଲ ଦେଇ ଲୋ ଫ୍ଲେମ୍ରେ କିଛି ସମୟ ପକାନ୍ତୁ। ତାପରେ ଧୀରେ ଧୀରେ ରଖାଯାଇଥିବା ସବ୍ଜି ପନିପରିବା ଗୁଡ଼ାକୁ ପକାନ୍ତୁ।
ହଁ।
ତାପରେ ତାକୁ ଲୋ ଆଞ୍ଚରେ ଟିକେ ସମୟ ଘାଣ୍ଟି ଦିଅନ୍ତୁ।
ହଁ।
ଘାଣ୍ଟିଲା ପରେ ଯେତେବେଳେ ପିଆଜ ରଙ୍ଗ ଗୋଲ୍ଡେନ୍ ବ୍ରାଉନ୍ ହେଇଯିବ ହଲ ହଳଦୀ ଗୁଣ୍ଡ ଧନିଆ ଗୁଣ୍ଡ ଲୁଣ ସ୍ୱାଦ ଅନୁସାରେ ଆଳୁ ତାପରେ ଦାଲଚିନି ଇଲାଇଚି ସବୁ ପକାଇ ଦିଅନ୍ତୁ ତାପରେ କିଛି ସମୟ ଗଲା ପରେ ଦହି ପକାନ୍ତୁ।
ଓ ହୋ।
ଦହି ଦହିର କଲର୍ ଆଣିବା ପାଇଁ ହଳଦୀ ଗୁଣ୍ଡ ଆହୁରି ଚାମଚଟେ ପକାନ୍ତୁ। ଦହିର କଲର୍ ଚେଞ୍ଜ ହେଲା ପରେ ସେ ଦହି କଲର୍ଟା ହଳଦିଆ ଯେତେବେଳେ ହେଇଯିବ ପନିରଟାକୁ ପକାଇ ଦିଅନ୍ତୁ।
ହୁଁ।
ଏବଂ କିଛି ଟାଇମ୍ ଲୋ ଆଞ୍ଚରେ ତାକୁ ପକାଇବାକୁ ଦିଅନ୍ତୁ।
ଅଁ।
ପ-ପକ୍ଷୀ ସାରିଲା ପରେ ତାକୁ ଗୋଟେ ପ୍ଲେଟ୍ ରେ କାଢନ୍ତୁ।
ହଁ।
ରଖାଯାଇଥିବା ଧନିଆ ପତ୍ରରେ ସଜାନ୍ତୁ କିମ୍ବା ତା କୁ ରୁଟି ଆଉ ଭାତ ସାଙ୍ଗେ ମଜା ନେଇପାରନ୍ତୁ।
ଓ ହୋ।
ଜାଣିଲେ।
ତାହେଲେ ଆଜି ତମେ ମଜା ନେଇ ତାହେଲେ- ତାହେଲେ ମଜା ନେଇଚ ଆଉ।
ଆଉ ମଜା ନିଆ ହେଇଚି ନା ଆଉ।
ଆଉ ଲେଗ୍ ପିସ୍?
ଲେଗ୍ ପିସ୍?
ହଁ। ଲେଗ୍ ପିସ୍ ।
ଆଁ-ଗୋଟେ କୁକୁଡାର ଗୁଡ କାଟନ୍ତୁ।
ହଁ।
ଗୋ -ଗୋଟେ ତବଲା ରେ ୟୋଗଟ୍ ନିଅନ୍ତୁ
ହଁ। ତାପରେ?
ତାପରେ ତାକୁ ଉଁ -କିଛି ସମୟ ମ୍ୟାରିନେଟ୍ କରନ୍ତୁ।
ହଁ- ତାପରେ?
ଲଙ୍ଗ ଗୁଣ- ଗୁଣ୍ଡ ଲଙ୍କାଗୁଣ୍ଡ
ହୁଁ -ହୁଁ ଏମିତି ଓଡିଆ- ଓଡିଆ ପଢୁଚି ଏମିତି ଆଉ।
ଲଙ୍କା ଗୁଣ୍ଡ ଚମଚ୍- ଚାମଚେ ତାପରେ ହଳଦୀ ଗୁଣ୍ଡ ଚାମଚେ ତାପରେ ବେସନ୍ ତାପରେ ପକଡା ଗୁଣ୍ଡ ତାପରେ ଦହି ଏସବୁକୁ ଗୋଳାନ୍ତୁ ତାପରେ ଚି ଚିକେନ୍ ଯାହା ମ୍ୟାରିନେଟ୍ କରିଥିବେ ତାହାକୁ ଡୁବାନ୍ ସେ ଦହି ଭିତରେ ଡୁବାନ୍ତୁ।
ହୁଁ।
କିଛି- କିଛି ସମୟ ଦୁଇରୁ ତିନି ମିନିଟ୍ ଛାଡି ଦିଅନ୍ତୁ କିଛି ସମୟ ପରେ ଆପଣ ତା- ତାହାକୁ କାଢି ତେଲରେ ଛାଣନ୍ତୁ।
କିଛି ସମୟ ଛାଣିଲା ପରେ ତାର କଲର୍ ଟା ଗୋଲ୍ଡେନ୍ ବ୍ରାଉନ୍ ଯେତେବେଳେ ହେଇଯିବ ତାକୁ କାଢି ଆନନ୍ଦ ନିଅନ୍ତୁ।
ଓ ହୋ।
ଆଉ -ଆଉ କଣ କାଲି କୁଆଡେ ଖବର୍ କଣ ଯିବାର ଅଛି କି?
କାଲି ଆକ୍ଚୁଆଲି ରେ ବରଗଡ୍ ଯିବାର ଅଛି ଆଉଥରେ ସନ୍ଧ୍ୟାରେ।
କଣ ଜଏନିଙ୍ଗ୍ ପାଇଁ?
ଅ- ଇମ୍ପପ୍ରୁଭମେଣ୍ଟ୍ ଏକ୍ଜାମ୍ ପାଇଁ ପ୍ରସେଣ୍ଟେଜ୍ ବଢେଇବା ପାଇଁ।
ଅ ହ।
ଆଉ ତମ ଆଡେ କିଛି ଯାତ୍ରା ଫାତ୍ରା ନାହିଁ ନା କଣ।
ନାଇଁ ଏବେ ଯାତ୍ରା ନାଇଁ। କାଲି ଯାଉଛୁ ବରଗଡ଼। କେତେବେଳେ ଆଇବୁ ପରଦିନ।
ହଁ ନାଇଁ ସେଦିନଗ ରାତି ହେଇଯିବ।
ରାତିରେ ହି କାମ।
ହଁ ନାଇଁ ରାତିରେ ଏକା ପଳେଇ ଆାଇବି ଅଠେଇଶରେ ଆଉଥରେ ଯିବି।
ତ କାଲି ଯିବୁ ସକାଳେ ଯିବୁ।
ହଁ।
କେତ ବେଳକୁ।
କାଲି ସନ୍ଧ୍ୟାରେ ଯିବି।
ସନ୍ଧ୍ୟାରେ ଯିବ ଆଇବୁ କେତେବେଳେ।
ସନ୍ଧ୍ୟାରେ ଯିବି ପରଦିନ ସକାଳୁ ସନ୍ଧ୍ୟାରେ ପଳାଇବି।
ହଁ ହୁଁ
ଆଉ କଣ କୁହ।
ମାର୍କ ତା କ କ କ କ କଲେଜ ପାଇିଲ।
ବି ଯେକେ ବିକେ।
ଫୁଲ ସ ମୁଣ୍ଡା।
ଜାତୀୟ କବି ବୀରଚନ୍ଦ୍ର କଣ୍ ଏମିତି ଥିଲା ଗୋଟେ।
ବୀର ଚନ୍ଦ୍ର ଧବନ୍ତ।
ଜାତୀୟ କବି କଣ ଗୋଟେଥିଲା ଜେକେ ବିକେ ବିର କଣ ଗୋଟେ
ବୀର କବୀର ନା କଣ କବି।
ହଁ ବୀର କ ବୀର ନାହିଁ କଣଥିବ।
ଯା ଜାତୀୟ କବି ବୀର ସେନା ନା ଖଡ ନାଇ ତ?
ହା ହା ଗଣେଶ ଗଣେଶ ପୂଜା ପୂଜା ଅଛି ନା କଣ।
ଏବେ ଏବେ ଅଛି କିଣ
ଏବେ କିଛି ଏମିତି ପର୍ବପର୍ବାଣିୀ ନାହିଁ।
ଅକ୍ଟୋବର ର ଅଛି।
କଣ ଅଛି
ଦସରା।
ଅକ୍ଟୋବର ଦଶହରା ଅଗଷ୍ଟ କିଛି ନାହିଁ ହେମିତି।
ଆଗଷ୍ଟ ପନ୍ଦର।
ଅଗଷ୍ଟ ପନ୍ଦର ଇଡିପେଣ୍ଡେନ୍ସ ଡେ।
ହୁଁ ତାପରେ ଗାନ୍ଧୀ ଜୟନ୍ତୀ ଦୁଇରେ।
ଅକ୍ଟୋବର ଦୁଇରେ ଅକ୍ଟୋବର ସିନା ଅକ୍ଟୋବର ଦୁଇରେ ଗାନ୍ଧୀ ଜୟନ୍ତୀ ଅଛି।
ହୁଁ ହୁଁ ଆଉ ଇଏରେ ସେପ୍ଟେମ୍ବରରେ ତ ସେ ସେପ୍ଟେମ୍ବର ଆରେ ନା କଣ ଥିବ ପୂଜା ସରସ୍ଵତୀ ନଳ
କୃଷ୍ଣା କୃଷ୍ଣା ଯଶମଥ ଥିମି କୃଷ୍ଣ ଜନ୍ମାଷ୍ଟମୀ।
ହୁଁ ହୁଁ ଜନ୍ମାଷ୍ଟମୀ ଥିବ।
ସେପ୍ଟେମ୍ବର ଚାରିରେ ଅଛି ପାଞ୍ଚରେ ଅଛି ହାପି ଟିଚର୍ସ ଡେ।
ହ
ତାପରେ ଲାଗାତାର ଛୁଟି ଅଛି ପୁରା ଚାରି, ପାଞ୍ଚ, ଛଅ ଚାରିରେ ଅଛି
କୋଡ଼ିଏ। ଦେଖ ତ
ସଣ୍ଡେ
ନାଇଁ କିଛି ନାଇଁ ଆଉ କିଛି ପରବ ଫରବ?
ନାଇଁ ଚଉଦରେ ଅଛି ହାପି ଗଣେଶ ଚତୁର୍ଥୀ। ଉଣେଇଶି ହଁ-ହଁ।
ଆଉ ବାରରେ-ବାରରେ ଏଠି ସବୁ ଛୁଟି ଯାଉ ନର୍ମାଲ ଛୁଟି ଯାଉ।
ଓହୋ।
ମାର୍ଚ୍ଚରେ ଟିଚର୍ସ ଡେ, ଅଗଷ୍ଟରେ କଣ-କଣ ଅଛି?
ହଁ-ହଁ।
ଅଗଷ୍ଟରେ ଅଗଷ୍ଟ ପନ୍ଦର ଇଣ୍ଡିପେଣ୍ଡେନ୍ସ ଡେ ଆଉ କିଛି ନାହିଁ ସେଇଠି। ଏଟା ଗୋଟେ ଅନମ୍ ଅଛି ଅନମ୍।
କଣ ସେଇଟା ଅନମ୍?
ଅଗଷ୍ଟ ଛବିଶିରେ ଆରେ ସେ ଯୋଉ ତେଲୁଗୁମାନେ ବନାନ୍ତି ନାହିଁ କି ସେ ଡଙ୍ଗାରେ
ଡଙ୍ଗାରେ?
ଆଉ ଡଙ୍ଗାରେ ଯୋଉ ରେସ୍ ହୁଏନି କେରଳ ଜାଗାରେ
ହୁଁ-ହୁଁ-ହୁଁ-ହୁଁ।
ସେଟା ହଉଚି ସେଇଟା ପୁର୍ବନୁ ଅନମ୍
ଲିଆଡେ ଥୋଡ଼ି ନା ହଉଚି ସେଇଟା।
ମୁଁ ବି ଜାଣିନଥିଲି ଆମର ସ୍କୁଲ୍ ରେ ତେଲୁଗୁ ପିଲା ପଢ଼ୁଚି ବୋଲି ତାଠୁ ଜାଣିଲି।
ହଁ-ହଁ।
ନଭେମ୍ବରରେ କାହିଁକ ଛୁଟି ହୁଏ ବା ନଭେମ୍ବର ଜବର ଗୋବର୍ଦ୍ଧନ ପୂଜା ନଅ ହେଲା।
ହୁଁ।
ତାପରେ ସାତରେ ହଉଚି ସାର୍ ସିଭିି ରମନ୍ ର ବାର୍ଡେ।
ହଁ।
ତାପରେ ଏଗାରରେ ହଉଚି ନ୍ୟାସନାଲ୍ ଏଜୁକେସନ୍ ଡେ। ଚଉଦରେ ହଉଚି ଚିଲ୍ଡ୍ରେନ୍ସ ଡେ।
ହଁ।
ଏକୋଇଶି ନର୍ମାଲ୍ ଛୁଟି ଚବିଶିରେ ହଉଚି ଗୁରୁ ନାନକ ଜୟନ୍ତୀ ଗୁରୁ ଟେଗ୍ ବାହାଦୁର ସେଖ୍ କାର୍ତ୍ତିକି ପୂର୍ଣ୍ଣିମା।
ହଁ, ହେଲା ଟିକେ ଟାଇମ୍ ଟା ଟିକେ ଦେଖୁନୁ କେତେଟା ହେଲାଣି? ବା ବାରଟା-ବାରଟା ହେଇଗଲାଣି ନେଇଁକି।
ହଁ ପରା ବାର୍
ହଉ।